ହଁ।
ହଁ ଭାଉଜ ନମସ୍କାର୍।
ହଁ ନମସ୍କାର୍, କଁ କରୁଚ?
କଁ କରୁଥିଲେ କି? ଏଇ ଏଇଠି ବସିଥିଲି ଖାଇକି ଆଉ ଆଉ କଁ କରିଆ।
ହଁ କ ଦମେ କଁ ମୁଁ ପା ହେଇ ଉପରେ ଥିଲି ଏଇନା ଆସିଲି ତଳକୁ ଆସୁଥିଲି ଆଉ।
ହଁ-ହଁ ଖାଇ ପିଆ ସାଲଣି?
ହଁ-ହଁ ଖିଆପିଆ ସଲାଣି ଏଇନା ଖାଇଲୁ ପଖାଳ ଖାଇଲୁ ଦିଟା ଆଉ।
ଅଁ-ଅଁ-ଅଁ ନା ମୁଁ ଗରମ ଭାତ ଖାଇଥିଲି ଆଉ ଚିକେନ୍ ବୋଉ କରିଥିଲା।
ହୁଁ
ଉଁ ଗରମ ଭାତ ଖାଇ ଏଇ ଏଇଠି ବସିଚି ଆଉ ମୁଁ କହିଲି ଦେଖିବା ଭାଉଜ ସବୁ କଣ କରୁଛନ୍ତି ଟିକେ କଥା ହବା ଆଉ। ଆଉ କଁ ଖବର୍ କୁଅ?
ହୁଁ ଆଉ ସବୁ ଭଲ ଆଉ କଁ। ଆଉ ଆଇଁଷ ଆମର ସବୁ ହେଇଛି ତ ଆଉ ସେଥିପାଇଁ ମୁଁ ଏ ପଖାଳ ଦିଟା ଏଇନା ଖାଇଲି। ଏଇନା ଆସି ଖାଇଲି ଆ ବାପ ନାଁ ମୁଁ ପା ଆଇଁଷ ଖାଉନି ଚିକେନ, ମାଛ ଗନ୍ଧ ମୁଁ ଏଇନା ସବୁ ଖାଇବା ପିଇବା ଦେଇ ସାରିକି ମାଜିକି ବସିଲି, ବସିଲି ବୋଇ ହାତରୁ ଗନ୍ଧ ଯାଉ ଯା ଖାଇଆକୁ
ଆ ତମ ଆଇଷ ହଁ ଆଉ ତମେ ଆଇଁଷ ଖାଉନା ତୁମକୁ ଗନ୍ଧେଇବ ଆଉ।
ହଁ ବା,
ଆମର ବି ଆଇଁଷ କେତେ ସପ୍ତାହରେ ସେଇ ଗୋଟେ ବୁଧବାର ଯାହା ଖାଉଛୁ। ଆଉ ତ କୋଉଦିନ ଆଇଁଷ ବାର ନାହିଁ ଆଉ।
ନା ଆମର ଶୁକ୍ରବାରାର ହବ ଆଉ ଇଏ ତାଙ୍କ ଗୁରୁବାରେ ଖାଇଦଉଛନ୍ତି ଖାଉନାହାଁନ୍ତି ଏତିକ ବାର ଖାଉନାହାଁନ୍ତି ନା ଗୁରୁବାରେ ଖାଇଦଉଛନ୍ତି।
ହୁଁ ହୁଁ ହଁ ପୁଅ ପିଲା ତ ଖାଇଦଉଥିବେ ଆଉ।
ହୁଁ ଆଉ ଝିଅ କଣ
ଝିଅ ଶୋଇଛି ଆଉ ମୁଁ ଏଠି ବସିଛି ଆଉ। ହଁ ଘରକୁ ଆଉ ଯାଇନ?
ନା ଘରକୁ ବା ଯାଇନି। ଏଇ ରଜକୁ ଟିକେ ଯିବାର ଅଛି ବୁଲିକି ଖାଲି ଆସିବ ପୁଅ କାନ୍ଦୁ ଥିଲା। କହିଲା ଘରକୁ ଚାଲେ ମାମୁଁ ଘରକୁ ଯିବା ମାମୁଁ ଘରକୁ ଯିବା, ମୁଁ କହିଲି ଆଗକୁ ସାଧ ଭଉଣୀର ଯିବି ଦିନଟେ ରହିବି ଆଉ ଏତ ପୁଣି ପଳେଇବି ନା ଟିଉସନ ହଉଛ। ଆଉ ଆଜିଠୁ ଯିବି ମୁଁ ସେଥି ଭାଇ ତ ନ ଭାବୁଛି ରାଘବ ମୁଁ ସେଥିପାଇଁ ତୁ ରଜକୁ ଦେଖିବା ଯଦି ହବ ବୁଲି ପଡି ପଳେଇ ଆସିବି ସେ ରଜ ଯାଉ ଯାଉ ବା ସାଦ ଯିବ ରଜ ଯିବା ହ ଆଠ ଦଶ ଦିନରେ ହାତ ଯିବ।
ଓଁହୋ ସେ ଯୋଉ ମାଉସୀଙ୍କର ନାଇଁ କି?
ହୁଁ ହୁଁ।
ହଁ ମୁଁ ହଁ ମୁଁ ବି ଏ ରଜ ସଇଲେ ପଳେଇବି ଘରକୁ ଟିକେ ଆସିଥିଲି ବୁଲିବାକୁ ତ। ଆସିକି ଆମ ଭଉଣୀ ମାନେ ସବୁ ଆସିଥିଲେ ସବୁ ପଦାରୁ, ଆମେ ସମସ୍ତେ ମିଶିକିନା ଆସିଥିଲୁ ମୁଁ ଆସିକି ଉଣେଇଶ ଦିନ କୋଡିଏ ଦିନ ହେଲା ରହିଗଲିଣି। ଆଉ ସିଆଡ଼େ ବାପା ବୋଉ ଖାଲି ଫୋନ୍ କରିଛନ୍ତି ସେ କୋଉନ ଆସିବୁ କୋଉନ ଆସିବୁ, ମୁଁ କହିଲି ରଜ ସରୁ ଏତେ ଦିନ ହେଲା ରହିଲିଣିି ରଜ ସରୁ ଆମର ତ ଇଆଡେ ରଜା ଟିକେ ଭଲ ହୁଏ ଆମେ ବୁଲାବୁଲି କରିବାକୁ ଟିକେ ସାଙ୍ଗ ପିଲା ସବୁ ଯାଉ। ଆମବୋଉ ପୋଡ ପିଠା ମଇଣ୍ଡି ପିଠା ସବୁ ଭଲ ଭଲ ପିଠା ହୁଏ ଖାଇ ପିଇକିନା ଏକା ଏଥର ରଜ ସଇଲେ ଯିବି ଶାଶୁ ଘରକୁ ସ୍କୁଲ ଖୋଲା ହବ ନା ନହେଲେ ଆଉ ଟିକେ ରହିଥାନ୍ତି। ସ୍କୁଲ ଖୋଲା ହବ ଝିଅର ଆଉ ସେଥିପାଇଁ ପଳେଇବି ଆଉ। ହୁଁ।
ଯାହେଲେ ଶାଶୁ ଘର କଣ ବୁଲି ହବ ଯାହାହେଲେ ବାପଘର ଟିକେ ଯେମିତି ଝିଅ ମାନେ ସବୁ ବୁଲିବ।
ହୁଁ, ଆଉ ଧାନ ଫାନ ଚା ଚାଷ କଲା
ଧାନ ଚାଷ ହଁ ସେମତିକା ଯୋଉ ଚାଷରେ ଟ୍ରାକ୍ଟର ଟା ଆଣିଛନ୍ତି ଚାଷ ବାସ ହଉଛି ତ। କହୁଛି ସବୁ ଆଉ,
ହଁ ଏଇ ତ ଖରାଆଁ ଖ
ହଁ ହଁ ଗଲାଣି ହେଇଥାନ୍ତା ସରନ୍ତାଣି ବର୍ଷା ହେଇ
ଓ
ହୁଁ ଖରାଟିଆ ବା ଚାଷ ହଉଛି ବା ବର୍ଷା ହୋଇଛି ବିଲରେ ପଶିବନି ଟ୍ରାକ୍ଟର। ଆଉ ସବୁ ଖବର କହ ଯବା ହୁଁ ହଁ।
ହଁ ଦେହ ପା ଭଲ ଅଛି।
ଆଉ ସମସ୍ତେ ଦିହ ଆଉ ଘରକୁ ଆସିଛ ଘରେ ସବୁ ବାପା ବୋଉ ଖାଇ ଖାଇପିଇ ସାରଲେଣି ଆଉ ଭଉଣୀ ମାନେ ସବୁ ଆସିଥିଲ ମଜା
ହୁଁ ମଜାମସ୍ତି କଲୁ ୍ରି ସମସ୍ତେର ସବ ମିଳ
ହ ତମେ ଏକା ଅଛ ଯେବେ ଯିବ ଆଉ। କଣ କହିଲ? ହଁ।
ହ ତମଠୁ ତ ଆମେ ଭଲ ରୋଷେଇ ଶିଖିଛୁ? ତମେ ଆମକୁ ରୋସେଇ ଟିପ୍ସ ଦବ ନା ଆଉ।
କରିବ ନାଁ।
ହଉ କଣ କରିବି ଏଇତ ଘରେ ସବୁ ଏ ଯାହା ଖାଉସନ୍ତି। ରୁଷେଇ ବାସ ଏଇ ବର୍ତ୍ତ
ସେ ଚୁନା ମା ଚୁନା ମା ହଁ ଚୁନା ମାଛ ଛ ଯୋଉ ହୁଏନ ନା ନା ପୋଇ ଚୁଙ୍ଗୁଡି ଆଉ ଚୁନା ମାଛ ଯୋଉ ପୋଇ ପକେଇକି ଯୋଉ ରେସିପି ଟା ହୁଏ ନା ନା ଟିକେ ଭାଉଜ କଇଲ କେମିତି ହୁଏ ମୁଁ ଅଲଗା ପକାରିଆ କରେ ତ ତମେ କେମିତି କର ଟିକେ କଇଲ?
ଆମେ ବା ଏଇ ଚୁନା ମାଛ କି ଚୁଙ୍ଗୁଡିକି ଭାଜି ଦେଇକି ଆଗ ରଖିଦବ ଧୋଇ ଧାଇକି ପରିସ ସ୍କାର କରିକି ଭାଜିକି ରଖିବ। ଆଉ ପୋଇ ଜ ପୋଇ ଯଉ ପଡେ ତାଦେହେରେ ପୋଇ ସାରୁ ଆଳୁ ବାଇଗଣ ଯାର ଇଛା ଟମାଟୋ ପକା ନହେଲେ ନାଇଁ ଟମାଟ ଏଇଆ ପକେଇକି ତେଲରେ ସନ୍ତୁଳି ଦବ ସନ୍ତୁଳି ସାରିଲା ପରେ ସେ ଲୁଣ ଫୁଣ ପକେଇଦବ ସେ ସାଙ୍ଖୁଳି ଗଲା ପରେ ଭାଜି ହେଇଗଲେ ତାହରେଇ ଯୋଉ ବାଟି ଦେଇଚ କଣ ଜିରା ସୋରିଷ ରସୁଣ ଲଙ୍କା ସେ ବଟା ଦେଇକି ଟିକେ ଏ ଅଳ୍ପ ସମୟ ନୁହଁ ଅଳ୍ପ ସମୟ ଟିକେ କଷି କାଷି ଦେଇକି ପାଣି ଦେଇଦବ ସେ ଟିକେ ସୁଖିସୁଖିଆ କରି ଅଳ୍ପ ପାଣି ଦବ ଫୁଟିଲେ ତା ଦେହରେ ମାଛକୁ ପକେଇବ ଯଦି ପୋଇ ପତ୍ର ଟିକେ କାଟିକି ଯଦି ରଖିଥିବ ପକେଇବ। ଭଲ ଲାଗେ। ଯାହାକୁ ନ ଭଲ ଲାଗେ ପକେଇବେନି ଭଲ ଲାଗେ। ପକେଇଦବା ସେଟିକେ ପାଣିମଲେ ସୁୁଖୁସୂଖିଆ ହେଇଗଲେ କାଢି ଖାଇବ ଆଉ।
ହୁଁ। ହଁ ଭାଉଜ ଯୋଉ ଗରମ ମସଲାରେ କର ନା ତମେ ସୋରିଷ ମସଲାରେ କର?
ସୋ ସୋ ନହେଲେ ଗରମ ମସଲା ହେଇଗଲେ କେହି ଭଲ ପାଇବେନି ଆମ ଘରେ।
ହଁ ହଁ। ମୁଁ ଟିକେ ସବୁ ଗରମ ମସଲା କରିଦିଏ ତ ଆମର ମାଛ ହଉ ମୁଁ ଶୁଣ ମାଛ କଣ କରିବି କହିଲ ଆଗେ ମାଛରେ ସବୁ ସବୁ ମସ ଗୋଳେଇ ଦେବୀ ଆଗ ମାଛ ପୁରା ଭଲ ଭଲ ପିସି ଦି ଚାରିଟା ଧୋଇଦେବି ଧୋଇ ଦେଇକି ତା ଦେହରେ କଣ କରିବି କହିଲ ସୋରିଷ ଯୋଉ ଅଦା ରସୁଣ ପେଷ୍ଟ ଜିରା ଗୁ ଣ୍ଡ କାଶ୍ମୀରି ଚିଲି ମେଥି ପତ୍ର ଧଣିଆ ପତ୍ର ସବୁ ଗୋଳେଇ ଦେବି ଗୋଳେଇ ଦେଇକି ତାକୁ ତାକୁ ତାୱ ଭଜା କରିଦିଏ। ସେଇଟା ପଖାଳରେ ଖାଇବ ନା ବଢିଆ ଲାଗିବ। ହୁଁ ଆଉ ସବୁ ଅଲ ହଁ
ଆଇଁଷ ପସନ୍ଦ ନୁହଁ ଚିଡି ଲାଗେ ଆଇଁସ ସବୁବେଳେ କହିବେ ଇଏ ସବୁବେଳେ କହିବେ ସେମିତି ଟିକିଏ ଭଜା କରିଦଉନୁ ବଢିଆ ଲାଗିବ ପଖାଳ ଖାନ୍ତେ। ମୁଁ ହେ ତେଲ ମସଲା
ନା ନା ସେମିତି କରିବନା ବଢିଆ ଟେଷ୍ଟ ଲାଗିବ ଜାଣିଛୁ ନା ମୁଁ ପା ଥରେ କରିଥିଲି ଆମ ବାପ ପା କହିଲେ ବଢିଆ ଲାଗୁଛି ଏମିତି କରିଦେଲେ ଆଉ ତାଙ୍କର ଦିଦି କରନ୍ତି କଣ କହିଲ? ଆଉ ତାଙ୍କର ଖାଲି ସୋରିଷ ମସଲା ଆଉ ଆମ୍ବୁଲ ଦେଇକି ଝୋଳ କରିବେ ସିଏ ବି ଭଲ ଲାଗେ ଯେ ସିଏ ଭଲ ଲାଗେ ଆଉ ମ ମତେ ଟିକ ମତେ ଟିକେ ଗରମ ମସଲା ଟିକେ ଭଲ ଲାଗେ ବୋଲି ମୁଁ ମୋର ସବୁଥେରେ କଣ କହିଲ ଗରମ ମସଲା ପକେଇଦେବି ଆଉ ହୁଁ। ହୁଁ କା
ଖାଇଲେ ଭଲ ଲାଗିବ ହୁଁ।
ହୁଁ ଅଦା ରେ କଲେ ଭଲ ଲାଗିବ ଆଉ ଯୋଉ ସୋରଷ ବାଟ ଟଣରେ କଲେ ବି ଭଲ ଲାଗିବ ହଁ।
ହୁଁ।
ହୁଁ ତୁ ବାପୁ ମାନେ କଣ କରୁଛନ୍ତି ସବୁ
ଏଇ ସବୁ ବଡ ପୁଅ ଟା ଶୋଇଛି ସାନଟା ସାଇକଲ ଚଲାଉଥିଲା ପଡି ଉଠିକି କୁଆଡେ ତାର ହେଇ ଯାଇଛି ଆଉ ଇଏ ନେଇକି ଯାଇଥିଲେ ଝିଅକୁ ସମସ୍ତଙ୍କର ଡ୍ରେସ କିଣା ହେଇକି ଆଇଥିଲା। ଆ ଝିଅ ର ଆସିନଥିଲା ସେ କିଣିକି ଆଣିଲାଏନୁ ଡ୍ରେସ ଆଉଟିକେ ବାପା କେତେବେଳେ ଯିବା ଆଉଟି କେତେ
ଆଉ ଭାଉ ହ ହଁ ହଁ ଭାଉଜ ଆଉ ରଜରେ ତମେ କଣ ସ ପିଙ୍ଗି କରି ସାଇଲଣି
ନା ଆମ ପାଇଁ କିଏ ସପିଙ୍ଗ କରୁଛି ଛୁଆଙ୍କ ପାଇଁ ସପିଙ୍ଗ ହେଇି ଆଇଲା।
ହୁଁ ଭାଇଙ୍କି କହୁନ ତମ ପାଇଁ ଆଣିବେ।
ଭାଇ କଉଦିନ ରଜ ଅଷ୍ଟ ଏ ଏଗୁଡାରେ ନାଇଁ ତୁ କହିବୁ ଯଦି ଜିଦି କରିକି ଆଣିବେନି କହେ ନା ଆଉ
କଣ ସେଇତ ନାଉଛୁ ପିନ୍ଧୁଚୁ କୁଆଡେ ଯାଉଛୁ ନା ଆଉଛୁ ଜିଦି ଗଦି କରିବୁ ଦିଅ। ଯାଆନ୍ତୁ ହଁ ଖୁସି ଖସି ରେ ବୁଲାବୁଲି କରିବାକୁ ଗୋଟା ଆ
ଯୋଉ କଥା ଆଉ ଦିଦି ଗଲା କିଏ ଗଲା କି ଆଣିବେ କାହିଁ ଗୋଟେ ଦିଦି ଗ ହଁ ସେ ଲାଭ କିଛି ନାହିଁ ଖୁସି ମନେ ଯୋଉଟା ଆଣବ ସେଟା ଖୁସି ତାଙ୍କ ମନରୁ ଯୋଉଟା ଖୁସି ରେ ଆଣିବେ ଠିକ। ହୁଁ।
ଯାଇଥିଲି ଝିଅର ଡ୍ରେସ୍ ଆଣିଲି ମୋର ଶା ଆଉ ଦିଟା ଶାଢୀ ନେଇଲିି ନାଇଟ ନେଇ ଆଲି ସବୁ ଷ୍ଟଲ ଫଲ ସବୁ ଆଣିଲି। ମାର୍କେଟ ବୁଲି ବାଲିଲୁ ଦି ଭଉଣୀ ଯାଇଥିଲୁ ମୋ ସାନ ଭଉଣି ଜଣେ ଅଛି ଆମେ ସବୁ ଯାଇଥିଲୁ ବୁଲିିବାଲି କରି ଖାଇ ପିଇକି ଡ୍ରେସ ପତ୍ର ଧରିକି ନା ଥିଲି ଆଉ ହ ରଜ ପାଇଁ ଆଉ ରଜ ତିନି ଦିନ ରଜ ମୁଁ ତିନିଟା ପା ନୂଆ ଡ୍ରେସ ନାଇଁଥ ମୁଁ ସେଥିପାଇ ତିନିଟା ଏଇଥର ତ ବାହି ସାରିଲିଣି ଆଉ ଡ୍ରେସ ନଉନି ଆଉ ଶାଢୀ ନେଇାଇ ଦଉଛି ଆଉ ଶାଢୀ ଦିଟା ନେଇଯାଇଛି। ଆଉ ଗୋଟ ନୂଆ ଶାଢି ବ୍ଲଉଜ କରିବାକୁ ଦେଇଛି ଆଉ ରଜ ତିନି ଦିନ ଯାଣକ ତିନିଟା ନାଇ ବୁଲିବୁ ପିଠା ପଣା ଖାଇବୁ ଆଉ। ତମକୁ ଭାଉଜୁ କୋଉ କୋଉ ପିଠା ଆସେ କୁହ